ହଁ।
ମ୍ୟାଡ଼ାମ ନମସ୍କାର।
ସୁବା ଯାଉନି ହାଲୋ।
ହାଲୋ।
ହଁ ହଁ ଶୁବିଲା କୁହ।
ମ୍ୟାଡ଼ାମ ନମସ୍କାର।
ଆଜ୍ଞା ନମସ୍କାର। କୁହନ୍ତୁ?
କଣ କରୁଛନ୍ତି?
ଏଇ ମେହେନ୍ଦୀ ଲଗେଇକି ବସିଛି ଆଉ।
ଆପଣଙ୍କୁ ମେହେନ୍ଦୀ ଆସେ?
ହଁ ଆସେ।
ଓହୋ, ଆମର ଟିକେ ପକେଇ ଦଉନାହାନ୍ତି।
ଆସୁନାହାନ୍ତି?
ହ କେତେବେଳେ ଦେଖାହେଲେ ପକେଇଦେବେ ଆଉ।
ହୁଁ ହୁଁ। ଆସ ପକେଇଦବା ଆଉ। ଏମିତି ବସିଥିଲି ତ ମେହେନ୍ଦୀ ଥୁଆ ହେଇଥିଲା, ଇଚ୍ଛା ହେଲା ଲଗେଇଦେଲି ଆଉ।
ଆଛା ଆଛା ଏ ବର୍ଷା ପାାଗ ଦେଖିକି କି
ହଁ ବର୍ଷା ତ ହଉଚି କୁଆଡେ ଯାଇନି। ଫୋନ ଟା ଚାର୍ଜ ବସେଇଥିଲି। ଲଗେଇଦଲି ଆଉ, ଏମିତି ଖୁସି ଲାଗିଲା ଆଉ।
ଆଚ୍ଛା ଆଚ୍ଛା।
ହୁଁ ଆଉ ତମେ କଣ କରୁଥିଲ?
ମୁଁ ଏଇ ବସିଥିଲି ଟିକେ ଆଉ।
ଭଏସ ଟା ଟିକେ କଣ କଟୁଛି। ଟିକେ ଫୋନ ଟାକୁ ପାଖକୁ ଆଣି କଥା ହୁଅ।
ହ୍ୟାଲୋ ଶୁଣା ଗଲା ଏବେ?
ଶୁଣାଗଲା କୁହ। କଣ କରୁଥିଲ କହିଲ? ଆଚ୍ଛା କଣ ଖାଇଛ?
ମୁଁ ଖାଇଥିଲି ପିଠା ଡାଲମା ଖାଇଥିଲି। ଆପଣ କଣ ଖାଇଥିଲେ?
ପୁରୀ ତରକାରୀ।
ଆପଣଙ୍କୁ କରି ଆସେ ପୁରୀ?
ହଁ ଆସେ, କରିଥିଲି ଏବେ ଭଉଣୀ ବାର୍ଡେରେ। ଛାଣୀନି କେବେ କିନ୍ତୁ ବେଲିଦିଏ।
ଆଚ୍ଛା ଆଚ୍ଛା।
ହ।
ଆଉ ଆପଣ, ତ-ଆଜି ବର୍ଷା ହଉଛି କୁଆଡେ ଯାଇପାରୁନଥିବେ?
ନା କୁଆଡେ ଯାଇନି। କ୍ଲାସ ବି ଆଜି ଛୁଟି ଅଛି। ଘରେ ଅଛି ଆଉ।
ଆପଣ କଉ କ୍ଲାସ ଯାଉଛନ୍ତି କି?
ହଁ ଗୋଟେ ଯାଉଛି, କୋର୍ସ କରିବା ପାଇଁ ତ। ଗୋଟେ ଏନ୍ ଜିଓ କୁ, ତ ସେଇ କ୍ଲାସ୍।
କୋଉଠିକି? ଆଉ କେମିତି କଣ ଖର୍ଚ୍ଚ ହଉଛି? କଣ?
ହଁ ଏଇ ପାଖରେ ହିଁ ଖର୍ଚ୍ଚ କିଛି ନାହିଁ ଫିସ୍ ନୋ ଫିସ୍। ଫ୍ରିରେ।
ଆଚ୍ଛା କଣ ଶିଖଉଛନ୍ତି ସେଠି?
ସେଠି ଆମେ ଫାଷ୍ଟ ଯେତେବେଳେ ଗଲୁ, ଆମକୁ ଆକ୍ଟିଭିଟି ଥ୍ରୋ ରୁ କେତେ ଆକ୍ଟିଭିଟି କରିକି ଆମକୁ ମାନେ ଆମ ଭିତରେ କଣ ଅଛି କ୍ୱାଲିଫିକେସନ, କଣ ପେଞ୍ଜ ୱେକ୍ନେସ ସେରା ସବୁ ଆମକୁ ଜଣେଇଲେ। ତା ତେଇଶି ଦିନ ସେ କୋର୍ସ ଥିଲା ତେଇଶି ଦିନ ସରିଲା ପରେ ଆମେ ଏବେ ସ୍କିଲିଙ୍ଗ କୁ ମୁହେଇଛୁ। ସ୍କିଲିଙ୍ଗ ରେ ସେମାନେ ଆଡଭାନ୍ସ ଖାଲି ଡାଟା ଉପରେ ଯୋଉ ମାନେ ଶିଖେଉଛନ୍ତି। ଆଉ କମ୍ୟୁନିକେସନ କେମିତି ଷ୍ଟ୍ରଙ୍ଗ ହବ, ସେ ଉପରେ ବି ମାନେ ପବ୍ଲିକ୍ ସ୍ପିକ କେମିତି ଗ୍ରୋଥ ହେବ। ସେ ସବୁ ଉପରେ ଚଲେଇଛନ୍ତି ଆକ୍ଟିଭିଟୀ ଆଉ।
ଓହୋ।
ଚାଲିଛି ସେଇଭଳିଆ ଆଉ। ଇଂଲିଶ କମ୍ୟୁନିକେସନ, ହିନ୍ଦୀ କମ୍ୟୁନିକେସନ କେମିତି ବେଟର ହବ, ମାନେ ମୋର ଟିକେ ସେଇଟା ୱିକନେସ ଥିଲା ତ। ମାନେ ମୋର କଣ ପ୍ରାୟ ପିଲାଙ୍କର ବି ଥାଏ।
ହଁ ସେଇଟା ତ ସତ କଥା ଆମେ ଯେହେତୁ ଇଏ ଗମେଣ୍ଟ ସ୍କୁଲ- ମାନେ ଓଡିଆ ମିଡି ୟମ ରୁ ବିଲୋଙ୍ଗ କରୁଛେ ଏଇଟା ତ ଆମ ସମସ୍ତଙ୍କର ସେଇଟା ଦୂ
ହଁ ସେଟା କଲେଜ ରୁ ଆମକୁ ପିଅର ଲାଗେନିକି ପ୍ରେଜେଟେନ୍ସନ୍ ଦେଲାବେଳେ ମୁଁ କେବେ ପ୍ରେଜେଟେନ୍ସନ୍ ବି ଦେଇନି ଆ ହୁଅନ୍ତା କଲେଜରେ ଯୋଉଦିନ ପ୍ରେଜେଟେନ୍ସନ୍ ଥିବ ମୁଁ ସେଦିନ ଯିବିନି ହଁ ସେଇ ପବ୍ଲିକ୍ସ ଦେଖିକି ମତେ ଡର ମାଡ଼େ ମାନେ ଆ ଆଗରେ ଠିଆ ହେଇ କିଛି କହିପାରିବିନି ବେଞ୍ଚ୍ ଉପରେ ଠିଆ ହେଇ କହି କହିଦେବି କା ଆଗରେ ଠିଆ ହେଇକି କିଛି କହିପାରିବେନି।
ଓହୋ।
ଏଟା ବି ଇମ୍ପ୍ରୋଭ୍ ଇ ହେଇଛି ମ୍ୟାମ୍ କାଲି ଗୋଟେ ଦେଇଥିଲେ ଇଣ୍ଟ୍ରଡକସନ କହିବା ପାଇଁ। ତ ସେଇଟା ମୁଁ ଦେଲି ମ୍ୟାମ୍ ମତେ କହିଲେ କି ତମ ଇଣ୍ଟ୍ରୋଡକ୍ସନ ଆଜି ଭଲ ଥିଲା ମତେ ଭଲ ଲାଗିଲା ଖୁସି ଲାଗିଲା ମୁଁ କହିଲି ମ୍ୟାମ୍ ଥାଙ୍କ୍ୟୋଉ ମ୍ୟାମ୍ କହିଲେ କି ହଉ ମୁଁ ଆଉ ଗୋଟେ ଟ୍ୟା ଟପିକ ଦେବି ତା ଉପରେ ପଢିକି ଆସିବ ସୋମବାର ଦିନ ଆସିକି କହିବ। ତ କହିଛନ୍ତି ଆଜି ମୋତେ ଦେବେ ଆଉ ତା ଉପରେ ଟିକେ ପଢି ପାଢ଼ିକି ଯିବା। ଦେଖାଯାଉ ମ୍ୟାମ୍ ତ ପ୍ରାଟିଷ୍ଟି ମାନେ ମ୍ୟାମ ବି ଲାଗିଛନ୍ତି ମୁଁ ବି ଲାଗିଛି ଦି ଆଡୁ ଲାଗହି କିଛି ଗୋଟେ ହବ ନା।
ହଁ ସେଇଟା ତ ଠିକ୍ କଥା।
ମ୍ୟାମ ବି ଚାହୁଁଛନ୍ତି କି ଆମେ କେମତି ଗ୍ରୋଥ୍ ହଉ ଆମେ ବି କେମତି ଭଲରେ ଜବ୍ କରୁ। ଆମକୁ ଯଦି ସେମାନେ ଯଦିବି ସେଲ୍ଶ ରଖି ଖିବେ କି ଆମେ ଯଦି ସେଲ୍ସରେ ରହିବା ଯଦି ଆମେ କମ୍ୟୁନିକେସନ ନ କରିପାରିବା ତାହେଲେ ଆମେ ସେଲସରେ ରହିବେ କେମିତି? ଆଉ ଜଣେ ବି ଆମକୁ ଯଦି ରଖିବ ସେ ଆମକୁ ରଖିବ କାହିଁକି ଏ ଟା ଆମର କିଛିନାହିଁ ଆମ ଭିତରେ କ୍ୱାଲିଟୀ କି କଣ କି ତ ନାହିଁ ଯଦି ସେ କାହିଁ ରଖିବ ଆମକୁ ହ ସେଇଠି ସେଥିପାଇଁ ମ୍ୟାମ ଆମକୁ କହିଲେ କି ତମେ ଇଂ ଓଡିଆରେ ତ ସମସ୍ତେ କହିପାରିବେ ବଟ୍ ଖାଲି ହିନ୍ଦୀ ଇଂଲିଶ ଟିକେ ସ୍ନା ହଙ୍ଗ୍ ହବା ଦରକାର ତ ସେ। ସେଥିପାଇଁ ମ୍ୟାମ କହିଲେ କି ତମକୁ ମୁଁ ଗୋଟେ ଟପିକ ଦଉଛି ତ ତା ମାନେ ଆମର ମୌଖିକ ଇଣ୍ଟରଭିୟୁ ହବାର ଅଛି ଅନ୍ ଅନଲାଇନ ହବାର ଅଛି ଓ ଅଫଲାଇନ ହବାର ଅଛି ମ୍ୟାମ ଏବେ କଣ କରଛନ୍ତି ନା ମାନେ ଆମେ ବି ଯାହା କହୁଛୁ ସେ ଆମ ଫୋନ୍ ରେ ହିଁ ହିଁ ଆମ ରେକଡ଼ିଂ କରିକି ଆମକୁ କହୁଛନ୍ତି ତମେ ଯାଇକି ଘରେ ଦେଖ ତମ ଭିତରେ କଣ ଚେଞ୍ଜସ୍ ଆସିଛି ମତେ ଆଣିକି ମତେ ଆସି କହିବ ତ ମୋ ଭିତରେ ବହୁତ କିଛି ଫିନିଶ କରିବାର ଅଛି ମାନେ ମୁଁ ଠିଆ ହେଲା ବେଳେ ମାନେ ମୋ ଗୋଡ ହାତ ଥରୁଛି ହାତ ବି ଥରୁଛି। ତ ମୋ ଭଏସ୍ ଟା ବି ଟିକେ ସ୍ଲୋ ରହୁଛି ତ ତାକୁ ଟିକେ ଲାଉଡ୍ କରିବାର ଅଛି। ଆଉ ଗୋଟେ ଗୋଟେ ମାନେ ଇଂଲିଶ୍ ର ୱାର୍ଡ ବି ମୁଁ ଭୁଲି ଯାଉଛି ତ ସେଇଟା ଉପରେ ବି ଟିକେ ପଢ଼ିବାର ଅଛି ଏହିଭଳିଆ କଥା ଆଉ ନର୍ଭସ୍ ଟିକେ ଲାଗୁଛି ମତେ ମେନ୍ କଥା ଆଉ ହଁ ସେଇଆ ମାନେ ବସିକି କହିଦେବି କିନ୍ତୁ ସେଠ ଆଗ ଗ ମାତ୍ରରେ କି ମୋର କଣ ହଉଛି ମୁଁ ଜାିବ ମୋର ବ୍ଲାଙ୍କ୍ ହେଇଯାଉଛି ସେଠି ଗଲା ମାନେ। ସବୁଦିନ ହେଇଯାଉ। କିନ୍ତୁ କାଲି କଣ ହେଲା ମୁଁ ମାନେ କହିଲି ବହୁତ କିଛି କହିଲି ମ କହିଲା ଆ ଭଲ କହିଲ। ମାନେ ମ୍ୟାମମକୁ ଅଳ୍ପ କୋଶ୍ଚିନ ଦେଇଥିଲେ କିନ୍ତୁ ତା ଉପରେ ବି ଅଧିକ କୋଶ୍ଚନ ଆକୁ ପଚାରିଲେ। ଯେମିତିକ ଭୁବନେଶ୍ଵର ଉପରେ କୁହ ଯୋଉ ଏନଜିଓ କୁ ଯାଉଛ ସେ ଏଜିଓ ଉପରେ ବି କୁହ। ଏମି ତ ଅସିନ ପଚାରିଲେ।
ଆଛା ଭଲ କଥା ଯାହା ହଉ। ତାଲେ ଆପଣଙ୍କର ଇମ୍ପ୍ରୁଭ କିଛି ହଉଛି।
ହଁ ଚାଲଛି।
ମାଗଣାରେ ଏତେ କିଛି ଶିକ୍ା ଦଉଛନ୍ତି ତ ସେଇଟା ଭଲ କଥା ଆଉ ଧର। ସେ କୋଉଠି ଗୋଟେ ଜବ୍ କରିବ ତା ଉପରେ ଶିକ୍ଷା ଦଉଛନ୍ତି କେମିତି କମ୍ପ୍ୟୁଟର ରେ କଣ।
ହଁ ହଁ ହଁ ହଁ।
ଆଛା ଗୁଗଲ ସି ବି ଏ କ୍ ରେ କେମତି କରିବ।
ହଁ ହଁ ଆମର ଏବେ ଏକ୍ସଲ। ଚାଲିଛିା ସରିଲା ପରେ ଗୁଗୁଲ ସିଟ ରେ ସେ ହିଁ ଆପ୍ଲାଏ କରିବୁ ଆଉ। ସେତ ତ ସେମ୍ ଜିନି ଛ ଅଛି ମ୍ୟାାମ କହୁଥିଲେ ଟିକେ ଟିକେ ଚେଞ୍ଜେସ୍ ଅଛି ତ ମୁଁ କରିନି କେବେ ତା ଦେହରେ କଲେ ଜାଣିବି ଆଉ।
ଓହୋ ହେଲେ ଆପଣଙ୍କ ବହୁତ ଚେଞ୍ଜେସ ସଇିଲାଣି ସେଥିରେ।
ହୁଁ। ଆଉ ତମର କଣ ଚାଲିଛି ରାଜୁନ ସରିଲାଣି।
ହଁ ଗ୍ରାଜୁଏସନ ତ ସରିଲାଣି ଆଉ ଆପଣଙ୍କ କଲେଜରେ କଣ ସାର୍ଟିଫିକେଟ ଆଜଞା ମିଳିଲାଣି।
ନାଇଁ ଆମର ମିଳିନି ତମର ମିଳିଛି କି ମୁଁ ଦେଖିଥିଲି ପିଲାଟ ଦେଇ। ଥିଲେ ତମର ରାଜଧାନୀ କଲେଜ ର ମିଳିଛି ବୋଲି।
ମୁଁ ସେ ଆଉ ଗୋଟେ ପିଲାକୁ ବି ପଚାରିଲି ସିଏ ବି କହିଲା କି ନାଇଁ ମୁଁ ଜାଣିନି ବୋଲି ଏକ ଆମର କଲେଜ ର ପିଲା ଟା। ସେ ବି କହିଲା କି ମୁ ଜାନିନି ବୋଲି ମୁଲ ତାଙ୍କଙ୍କୁ। ମିଳିଛି ମୁଁ ଗୋଟେ ୟୁଟୁବରେ ଗୋଟେ ବ୍ଲଗରି ରାଜଧାନୀ କଲେଜ। ତ ସିଏ କଣନ୍ତି ନା। ବି ଦେଇଛି କ ସମସ୍ତେ ମିଳିଲାଣି ମିଳନି କି କଣ? ସେଥିପାଇଁ ପଚାରିଲି ଆମର କାଇହିଁ ମିଳିନି ନାଇ ଆମେ ତ କହୁଥିଲେ ମିଳିବ ଆମର ତ ମିଳିନି ଆଉ। ଆମର ସବୁଠ ଫାଷ୍ଟ ସବୁରେଲ ଦବ ସବୁ ଦବ ହଁ। ଆମର ତ ନୋଟିସ୍ ଆସିବା କଥା ନା ସିଏଲ ସ ଆସିଛି ବୋଲି।
କିନ୍ତୁ କିଛି ତ ନୋଟିସ୍ ଆସିନି ପିଲା କିନ୍ତୁ ଯାଇକି।
ତମର ପା ପା ହିଁ ଗୋଟେ ପାଇା ଦେଇଥିଲା। ନକଲି। ହଁ ତବିଲା ବଲେ ତମକୁ କେମିତି କହିଲ।
କଣ କହିଲେ।
କଲେଜିକେ ଭୁଲ ରହୁଛି ଆଉ। ପିଲାଙ୍କ ଜିନିଷ ଟା ପିଲାଙ୍କୁ ଦବ।
ସେଇ କଥା। ସମସ୍ତଙ୍କୁ ଅପଡେଟ ଦେବା କଥା ନା ଦେଲେ ସିନା ସମସ୍ତେ ଜାଣିଲେ ଆସିବେ।
ଟ ବିଏ ଫରୱାର୍ଡ କଲେ ସବୁ ଗ୍ରୁପରେ ପିଲା ଫରୱାର୍ଡ କରିଦେବେ। ଗୋଟି ପିଡିଆ। ବି ଯଦି ତମେ ପଠେଇବ ସେୁ ଗୋଟେ ଗୋଟେ ପିଲା ବି ସମସ୍ତଙ୍କୁ ପଠେଇଦବା। ଜଣ ତ। ଖବର ପାଇଲେ ସେ ଆଉ ଜଣ କହିବ ଆଉ ଜଣ କହିବ ମୁଁ କେବେଠୁ ଜାଣିଲାଣି କିନ୍ତୁ କହିନଥିଲି କାହାକୁ ଯୋଉ ସାତ। ରେ ଦେଇଥିଲା ମୁଁ ଦେଖିଲି ମୁଁ ପଚାରି ନଥିଲି ଗାହାକୁ ଗିଲି ହଁ ମିଳିଥିବ ତ ସମସ୍ତଙ୍କୁ ମିଳିଥିବ ଆଉ। କଣ ବିଜେପି ର ବି ମିଳିଗଲଣିି ଆମର ହିଁ ମିଳିନି। ଆ ଡି ଅଣ୍ଡର ଯେତିକି ଆମେ ପାଇନୁ ମିଳିବ ଯେବେ ଯିବା କଲେଜ ଆଉ ନେଇକି ଆସିବା ଆଉ।
ଆପଣଙ୍କର କୋଉ ନର୍ସ ଥିଲା?
ଶୀଳ ତମର
ଆମର ମୁଁ ଆମର ତ ଯେହେତୁ କମର୍ସ ଆମର ସବୁ ଏ ସବଜେକ୍ଟ କମ୍ପଲସରି କିଛି ସେମିତି ଅନର୍ସ ନଥାଏ ହଁ
ହଁ ଆମର ସୋସିଆଳଜ ଥିଲା। ତାଥରେ ଭଲ ମାର୍କ ଥିଲା ପ୍ଲସ ଟୁ ରେ ବୋଲି ମୋର କିଛି ଇଚ୍ଛା ନଥିଲା ସୋସିଆଲଇ ନବା ପାଇଁ ମୁଁ ଭାବୁଥିଲି ନେଇଥାନ୍ତତା ଟିକେ କମ ମାର୍କ ଥିଲା ତ ମୁଁ ଭାବିଲି ମାନେ ପ୍ଲସ ଟୁ ରେ ଯାହା ବି ସବଜେକ୍ଟ ଥିଲା ସେଇ ଉପରେ ହିଁ ତମେ ଅନର୍ସ ନେଇପାରିବ ଇଏ ଉପ ତ ମୁଁ ହିଷ୍ଟ୍ରି ମୋର ସାସ୍କ୍ରିଟ ଥିଲା ଆଉ ସୋଲୋ ଏୁକସନ ଥିଲା ସବୁଥିରେ କମ ମାର୍କ ଥିଲା। ତମ ଥର ଇଚ୍ଛା ହେଲାନି ସୋସିଆଲଜର ଅଧିକ ଥିଲା ସୀଷ୍ଟି ଏଭବ ଥିଲା। ତ ମୁଁ ସେଥିପାଇଁ ସେଟା ନେଇଗଲି। ଏଜୁକେସନ ଟା ନେଇଥିଲେ ବି ତାହାଥରେ ପ୍ରାକ୍ଟିକାଲ ଥିଲା ଭଲ ରହିଥାନ୍ତା ଆଉ ତାଥରେ ପିଲାଙ୍କୁ ପଢେଇବାକୁ ପଡିଥାନ୍ତା ଏଇଯେ ସେଇଟା ମୁଁ ପ୍ଲସ ଟୁ ରେ ନେଇଥିଲି। ଛାଡ଼ିଲନି ସେଥିପାଇଁ କହିଲେ ଦେଖିବା ଗୋଟେ ଥିଓରି ପୁରା ନବା ଆଉ କଥା ବିି ଭଲ ଅଛି ହଁ ତାର ପ୍ରାକ୍ଟିକାଲରେ ତମେ ଯାଇକି ସ୍କୁଲ କଲେଜ ଯୋଉଠି ବି ଯାଇକି ପିଲାଙ୍କୁ ପଢେଇକି ଫଟ ହାରିକା ଉଠେଇକି ଏ ତମର ସର୍ଭେ ମର୍ଭେ କରିକି ଆସିବ ଆଉ ଓଏ ଆମର ବି ଏଇଟା ପଲ୍ସ ଥ୍ରୀ ଥିଲା ଆମେ ବି ପଢ଼େଇବାକୁ ଯାଇଥାନ୍ତୁ ଆମ ପାଖ କଲେ ମାନେ ସ୍କୁଲ କୁ। କରୋନା ସେଇ ଟାଇମ ରେ ଚାଲିଥିଲା ତ ମ୍ୟାମ କହିଲେ କି ତମେ ଏଇଠି ପିଲାଙ୍କୁ ହିଁ ପଢେଇଦିଅ ମାନେ ଆମରି ଯୋଉ ବ୍ୟା ବ୍ୟାଚ୍ ପିଲାଙ୍କୁ ହିଁ ଆମେ ମାନେ ପଢେଇଲୁ ସେମାନେ ଆମକୁ କୋସ୍ଚିନ୍‌ କଲେ ଆମେ ତାଙ୍କୁ ବୁଝେଇଲୁ। ତମେ ଯାହା ଟପିକ୍ ନେଇଥିବ ମୁଁ ଓଡିଆର କୋଉଠୁ ମୁଁ ଗୋଟେ ଟପିକ୍ ନେଇଥିଲି ଛୋଟୋ ଛୁଆଙ୍କ ମାନେ ପ୍ର ଷଷ୍ଠର ରୁ ଦଶମ ଭିତରେ ତମେ ତା ଭିତରୁ ଗୋ ଗୋଟେ ବି ଟପିକ ଚୂଜ୍ କରିକି ନବ।
ତମେ ତାପରେ ପିଲାଙ୍କୁ ପଢେଇବ। ସେପରା ନେଇକି ଏମିତି ପଢେଇ ଥିଲୁ ଆଉ ତା ଦେହରେ ମୋର ତିରିଶ ରୁ ଥିଲା ଛବିଶ ନା ସତେଇଶ୍ କେତେ ଗୋଟେ ଥିଲା। ଭଲ ଥିଲା ତାମର ଭାଇବା ବି ଥିଲା ପାଞ୍ଚ ମାର୍କ। ଏମିତି ହୁଁ ଏକ୍ସଟର୍ନାଲ ଆସିଥିଲେ ଗୋଟେ କୋଉ କଲେଜରୁ ଆସିଥିଲେ ମନ ପଡୁନି ଶୈଳବାଳା ରେ ନା କଣ କଁ ଆସିଥିଲେ କଣ କର୍ତ୍ତବ୍ୟ ବୋଧେ ଆସିଥିଲେ କି କଣ ମନ ପଡୁନି ଠିକ୍ ସେ ମୋର ହୁଁ ତମ ଭଏସ୍ ଟା କଟୁଚି। ହାଲୋ
ହାଲୋ।
ଉଁହୁଁ କୁହ।
ଆପଣ ତାହେଲେ କରୋନା ବ୍ୟାଚ୍।
ଆପଣ ବି ତ ସେଇଆ ନାଁ।
ହଁ ଆପଣ କହିଲେ ତ ମୁଁ ସେୟା ଭାବିଲି।
ହଁ ସେଇ ଟାଇମରେ କରୋନା ଚାଲିନଥିଲା କି ସେଇ କ୍ଲାସି ଟାଇମ୍ ରେ ତ କରୋନା ଯାଉଥିଲା ଆଉ। ଆମର ଟେନ୍ଥେ ନାଇନ ଟେନ୍‌ ବେଳୁକୁ ହିଁ କରୋନା ଷ୍ଟାର୍ଟ ହେଲା। ଆଉ ସେଇ ଟାଇମ ରେ ତ କଲେଜ ଷ୍ଟାର୍ଟ ହେଲେ ସେଇ ଟାଇମ ତ କଲେଜ ଗଲୁ କଁ କରିବୁ। ଆଉ କିଛି ଉପାୟ ବି ନଥିଲା କରୋନା ଚାଲିଥିଲା ତା ଦେହେରେ ବି ବୋହୁତ ଗାଇଡଲାଇନ ଥିଲା ନା ତ ହେଥି ମ୍ୟାମ୍ କହିଲେ କି ତମେ କଲେଜ ହିଁ କରିଦିଅ। ଆଉ କୁଆଡେ ଯିବ କିଏ କୁଆଡେ ଯିବ କଁ ହବ ସେଥିପାଇଁ ମ୍ୟାମ ମନା କରିଦେଲେ ତ ସେ ସେଥିପାଇଁ ମୋରୋ ଇଚ୍ଛା ନଥିଲା ନେଇଗଲି ଗୋଟେ ରାଣ୍ଡମଲ୍ଲୀ ଆଉ। ନେଇଗଲି ତ ନେଇଗଲି ମୁଁ ଭାବି ଥିଲି ମୋରୋ ବ୍ୟାକ୍ ଫ୍ୟାକ୍ ଯେମିତି ନ ଲାଗୁ ମୁଁ ଆମ ଘରେ ବି ସେମିତି କହିଥିଲି ମୋର ବ୍ୟାକ୍ ଲାଗିବନି ବୋଲି। ମୋରୋ କୋଉଟାରେ ବ୍ୟାକ୍ ଲାଗିନି। ପାସ୍ ହେଇଯାଇଚି ଭଲ କ ଥା ଆଉ କଣ ଡିଷ୍ଟିନେଶନ ବି ଲାଗିଯାଇଚି ମୁଁ ଭାରି ଖୁସି। ହୁଁ। ଏୟା ହୋଉଚି କଥା ଆଉ।